ହଁ ହ କୁହ କେମତି ଅଛ ଆଜ୍ଞା ନମସ୍କାର ଗଣେଶେ ନମସ୍କାର। ନମସ୍କାର ଭଲ ଅଛ ତ ଦିଅ ଫିଅ ଭଲ ଅଛି ଆଜ୍ଞା ଆଜ୍ଞା ଆମେ ବହୁତ ଭଲ ଅଛୁ, ଆପଣ କେମିତି ଅଛନ୍ତିୁ? ହଉ ମୁଁ କହିଲି ଆପଣ ମତେ ଲଗେଇଲେ ମୋର କୋଉ ନମ୍ବର ଟାକୁ ଲଗେଇଲେ ମୁଁ ଟିକେ ଜାଣିପାରେ ।
ଆଜ୍ଞା‌।
ହଁ ହଁ ଚଳିବ ଚଳିବ ବୁଝିଲି ବୁଝିଲି ଆଚ୍ଛା ଆଚ୍ଛା ଓଃ ହୋ ହୋ। ହଁ ମୁଁ ବଢିଆ ଅଛି ବଢିଆ ଅଛି ଆଉ ଆପଣଙ୍କ ଦିଅ ଫିଅ ସୁସ୍ଥ ଅଛି। ଓଃ ହଉ ଆଜି ଗୋଟେ ଦୁର୍ଘଟଣା ହେଇଯାଇଚି ପା ମୋ ସାଙ୍ଗଙ୍କ ମିତ୍ର ସହିତ। ମୋ ସହିତ ନୁହଁ ସେମାନେ ଗୋଟେ ମିତ୍ରଙ୍କ ସହିତ । ହଁ ତାଙ୍କର ଗୋଟେ ବୁଢୀ ମା ମାନେ ପଧାନକୁ ଜାଣିଥିବେ ତ ଅମୁଲ ପଧାନ କୁ। ଚେଦିବେ ତ ହଁ ହଁ ତାଙ୍କ ତାଙ୍କର ବୁଢୀ ମା ଆଜି ମାନେ ଗାଧୋଇ ବାକୁ ଯାଇଥିଲି । ଗାଧେଇବା ଗୃହକୁ ନା ନା ନାଇଁ ଗାଧେଇବା ଗୃହକୁ। ହଁ ସିଟିି ଗାଧୋଇବା ସମୟରେ ସାବୁନ ରେ ଗୋଡ ଖସିକି ତାଙ୍କ ହାତ ମାଡ଼ ହୋଇ ଭାଙ୍ଗି ଯାଇଚି। ଅଁ ହଁ। ସେଥି ପାଇଁ ସେ ସେ କିଛି ନାହିଁ ସେ ସେମତି ଭେଳେ ବେଳେ ହେଇଯାଏ ସେଇକଥା ନାଇଁ ନାଇଁ ଆମର ଯୋଉ। ହଁ ସିଏ ସେଥିପାଇଁ ପା ତା ତାଙ୍କ ସହିତ ମୋର ଆଜି କିଛିଟା କାମ ଥିଲା। ତ ମୋର କାମ ହ ଆଜି ଟିକେ ବାକି ରହିଯାଇଚି ତ ହଁ ସିଏ ଆକଚ୍ଵଓଲୀ ତାଙ୍କ ସହିତ ହଁ ତାଙ୍କ ସହିତ ମିଶିକି ମୋ କାମ ଟା ସର୍ ଯାଏ।
ହଁ ଆଜ୍ଞା ତାଙ୍କ ସହିତ ମିଶିକି କାମଟା ସରିଯାଏ ଆପଣଙ୍କୁ କିଛି ହଇରାଣ କରନ୍ତି ପରା ଆପଣ ଭୁଲି ଯାଉଛନ୍ତି କେତଥର। ଆପଣଙ୍କୁ କେତଥର ମନେ
କେତଥର ମନେ ଛାଡନ୍ତୁ ସିଏ ତାଙ୍କ କଥା କହି କିଛି ଲାଭ ନାହିଁ ଆଉ ଆମେ ଗୋଟେ ଭୋଜିଟେ କରିବୁ ବୋଲି ଭାବିଚୁ ଇଠାଇଁ ଆମର ଯୋଉ ବଇଁଚୁଆ ଠି।
ବଇଁଚୁଆଟି ଆଉ ଥରେ ଭୋଜି ହବ, ଆପଣ ଗୋଟେ ଥରେ ଭୋଜି କରିଥିଲେ ବୋଧେ।
ହଁ ଏଇ ଏଇ ବର୍ଷ ଆର ବର୍ଷ କରୁଥୁଲୁ ନା ଏଇ ବର୍ଷ ଆଉ ଥରେ ଟିକେ ଭୋଜି ଟିଏ ହବ।
ହଉ ଠିକ୍ ଅଛି ଆପଣ କରିବେ ଆମେ ଆଜ୍ଞା, ଆପଣ ଆମକୁ ନିମନ୍ତ୍ରଣ କରିବେ କି?
ଆଉ ଆ ଆପଣ ନ ଆସିଲେ ଭୋଜିଟା ହବ କେମିତି ।
ଏ କୋଉ କୋଉ ମାନେ କରିବା।
ଆମେ ଏଇ ମାନେ ପୁଅ ଝିଅ ସବୁ ମିଶେଇକି ଭାବୁଚୁ ଏଥର କରିବୁ। ନାଇଁ ସ୍କୁଲ ନାହିଁ ଆମର ଯେତେ ସବୁ ମିତ୍ର ରହୁଛନ୍ତି ସ୍କୁଲ ମାନେ ସେମିତି ଆମ ସ୍କୁଲ ବୋଲି ମାନେ ନାହିଁ। ମିତ୍ର ଗଣଙ୍କୁ ଡାକୁଚୁ ଆପଣଙ୍କର ବି କିଛି ଦି ମିତ୍ର ଥିବେ ମିଶେଇ ଦିଅନ୍ତୁ। ନହେଲେ ଯଦି କହିବେ ଆମେ ଖାଲି ମାନେ ପୁଅ ପିଲାଗୁଡା କରିଦବା। ନା କଁ କହୁଚନ୍ତି ଯଦି କହୁ ଚନ୍ତି ପୁଅ ପିଲା ଯଦି କରିବେ ତାହେଲେ ବି ବଢିଆ ଝୁଅ ପିଲା କଲେ ତାହେଲେ ବି ବଢିଆ ସବୁ ଯାକ ସୁବିଧାି ଏ ଝିଅ ପିଲା ହେଉଚି କିଏ କିଏ କରିବେ? ନାଁ ଟା କହୁନ। ଅଁ ନାଁ ସେ ଆମ ମିତ୍ର ଆପଣ କଁ ତାଙ୍କୁ ଚିହ୍ନିଛନ୍ତି? ହଁ ହଁ ନାଁ ଟା କହିଥିଲେ ଆମେ ଟିକେ ମନ ଥାନ୍ତୁ ଓଃ ହୋ ନାଁଇ ମା ଲାଗୁଚି ଖାଲି ପୁଅ ପିଲାଙ୍କୁ ନେଇ କରିଆ। ସେ କେତୁରା ଝିଅ ପିଲା ଅଛନ୍ତି, ସମସ୍ତଙ୍କ ନାଁ କଣ ସେମିତି ମନେ ଅଛି ହଁ ହଁ ହେଲା ଆମେ ଖାଲି ସେମତି ପୁଅ ଆମର ସବୁ ସ୍କୁଲ୍ ପିଲା ଆସି ପାରିବେନି ବହୁତ୍ ନାଇଁ ସ୍କୁଲ ପିଲାଙ୍କୁ କାହାକୁ ନବାର ନାହିଁ, ଆମେ ଆମ ପିଲା କରିଆ, ମୁଁ ଭାବୁଚି ଏଥରକ ଭାତ କରିଆନି ।
ମାନେ ଖାଲି ଷ୍ଟାର୍ଟର ଆଇଟମ କରିଦବା ବୁଝଛ ତ ଭାତ କଲେ ଅଯଥା ଲସ ଖାଲି ଷ୍ଟାଟର ଆଇଟ ହଁ ଲସ-
କେବଳ ଷ୍ଟାର୍ଟ ଆଇଟମ କରିଦେବା ନା କଣ କହୁଛ? ହୁଁ ଷ୍ଟାଟର ଆଇଟମ କରିଦେଲେ ସବୁଠାରୁ ବଢିଆ ଆଉ ଆପଣ ଯାଉଥିଲେ କି ଏଇନା ଆଉ। ହଁ ଆମେ ଯାଉଛ ଆମ ଆଛା ଆଛା ଘରକୁ ଯାଉଛନ୍ତି ନା ଆପଣ? ହଁ ଘରେ ଅଛି କଣ ଏତେ ହାଲିଆ ଧଇଁ ସଇଁ ହେଇଯାଉଛନ୍ତି ମୁଁ କିଛି ବୁଝିବି।
ନାଇଁ ମ ଧଇଁ ସେଇ କିଛି ନହିଁ ଚାଲି ଚାଲି ଯାଉଛ ଦୌଡି କାଦ
ଦ କାଧ ଅ ହଉଛି ଓ ହୋ ହୋ ହୋ ଆଚ୍ଛା ଆଛା। ହ ହଉ ମୋ କଥା ଟା ମତେ ଖାରେ କିଛି ଅସୁବିଧା ନାହିଁ। ଯେ ସେମିତି ବେଳେ ବେଳେ ହେଇଯାଏ।
ହେଇଯାଏ ଆପଣଙ୍କର
ଖାଇଥିଲେ କଣ ହଁ ବହୁତ ଥର ହେଇଛି ଆମ ସହିତ ହଁ ମାଛ ତରକାରୀ ଆଛା ନାଇ ଆମର ସେଇ ହେଇଥିଲା ମାଛ ଗଛ ତରକାରୀ କିନ୍ତୁ ଆମର ଟିକେ ଶାନ୍ତିରେ ଖାଇପାରିଲୁ ନାହି ଟିକେ
କଣ ପାଇଁ ହେଲେ କଣ ଅସୁବିଧା କଣ ହେଲା?
ନାରେ ସେପଟେ ଓଦା ମଦା ହେଇଯାଇଥିଲୁ ନା ତ ଆମେ ଖାଇପାରିଲୁ ନା ଏତେ ଭଲସ ବୁଝିପାରଥ ହଁମ
ଇକୋ
ଇକୁ ଭାଇ ତ ଆମର ତାଙ୍କ ଦୋକାନରେ ଥିଲେ। ତ ମତେ ଫୋନ କରିଥିଲେ। କଣ ଦିନକୁ ସେ ତାଙ୍କ ପଇସାରେ ଭାଇ ଆମର କଣ ଇଚ୍ଛା ଅଛି କହିଲ? ସେ ଭାଇ ତାଙ୍କ ପଇସା ତାଙ୍କ ବାଟରେ ଆମ ପଇସା
ସିଏ କମାଉଛି ସିଏ ରଖୁଥିବ ଆଉ କଣ? ସେଏ କଣ କହିପାରିବ କାହାକୁ ରଖୁଥିବ ରଖୁଥିବା। ନାଇଁ ସେ ଏକା ଦୋକାନରେ ରହୁଥିବ ଏକା ଦୋକାନରେ ରହିପାରିବନି। ଯାହାଲେ ରହିବାକୁ ପଡୁଥିବ କି କଣ କହିଲୁ?
ତାଙ୍କ ପଇସା କଣ ସେ ଆମକୁ ଦଉଛନ୍ତି କି? ସେ ତାଙ୍କ ହଁ ହଁ ସେ କିନ୍ତୁ ମାନେ ବହୁତ ଦୁଷ୍ଟ ହଉଛନ୍ତି। ହଁ ହଁ ସେଟା କଣ ଆଗ୍ରହ ହଉଥିଲେ ଏ କଣ? ସେମାନେ ଆଗ ଅପେକ୍ଷା ଆଜ୍ଞା ବହୁତ ଦୁଷ୍ଟ ହଉଛନ୍ତି ଆଜି ବର୍ଷା ତାରରେ ମତେ ଯୋଉ ଓଦା କରିକି ଆଣିଛନ୍ତି ମୋର ମନ କଥା ମନ ବୁଝୁଛି ମୋର ଗୋଟେ ସାଙ୍ଗ ଜନ୍ମଜୟ ବାବୁ ତାଙ୍କ ସହିତ ମିଶିକି ମେ ତେ ଓଦା କରିକି ଆଜି ଆଣିଛନ୍ତି। ବୁଝିଲେ ତମକୁ ଆ ମନା କରୁଥିଲେ ଆସୁନ ବୋଲି ତମେ ତ କହିଲେ ଆମେ ପଳେଇବା। ମତେ ମନା କରିଥିଲେ।ଆଉ ଏଇନା ଅସୁବିଧା କଣ ହେଲା। ମନା କରିଥିଲେ ଆସିବେନି ବୋଲି। ମନାକରିଲ ଆସିବନି ବୋଲି ବର୍ଷା ଟା ହଉଚି ରହିଯିବା କିଏ କହିଲା ଆପଣଙ୍କୁ ସେ କଥା। ମତେ କିଛି ମନା କରିନାହାନ୍ତି। ମୁଁ ଓଲଟା ସେମାନଙ୍କୁ ମନା କଲି ନାଇଁ ମେଘ ପକଉଛି ଏବେ ଯିବାନି ବର୍ଷା ଟା ଛାଡୁ ତାପରେ ଯିବା। ସେ କହିଲେ କାଲି ତ ଓଦା ହେଇ ଯାଇଥିଲେ। ତ ଆଜି ତ ଓଦା ହେଇକି ଯିବା ଏତେ କଥା କଣ?
ହ
ସିଏ ମତେ କହୁଛନ୍ତି ହେଲା କାଲି ଓଦା ହେଇକି ଗଲେ। ତ ଆଜି ବି ଓଦା ହେଇକି ଯିବା ଶୀତରେ କଣ ଅଛି। ଓଦା ହେଲେ ମତେ ଏମିତି କଥା କହିଲି। ସେଇ କଥା ଗୋଟେ ଓଦା ହେଇକି ଗୋଟେ ଯିବ ଘରେ ଥଣ୍ଡା ଧରିବ। ଘରେ ଗୋଟେ ପାର୍ଟି କରିବେ। ହଁ କହୁନାହାନ୍ତି ପାଟି ଆମକୁ ତ ଗଲେ ଓଦା ହେଇକି । ହଁ ବା। ତ ଏମିତିଆ ସବୁ ଅସୁବିଧା ସବୁ କରଉଛନ୍ତି ଆମକୁ ଆଉ।
ନାଇଁ କିଛି ଅସୁ
କଣ ମେସେଜ କରୁଛନ୍ତି କଣ ମେସେଜ କରୁଛନ୍ତି ସିଦ୍ଧାନ୍ତ ବାବୁ। ନାଇଁ ସିଧା ତ ଭାଇକି ଭୁଲି ଯାଅ। ଏଇ ମତେ ଆପଣ ଟିକେ ହେ ମାନେ ମ ତ ଟିକେ ସାହାଯ୍ୟ କରନ୍ତୁ। ଯେହେତୁ ଅମୁଲ ବାବୁ ଏଇନା ନାହାନ୍ତି। ହଁ ତ ଆପଣ ମତେ ସହଯୋଗ
ଉପରକୁ କରୁଛି ଠିକ ଅଛି ଠିକ ଅଛି।
ସେଇ କଥା ଠିକ ଅଛି ଠିକ ଅଛି। ଆଛା ଆଉ ଆପଣ କାଲି କଲେଜ ଯିବେ।ହୁଁ ।
ଦେଖିବା ସକାଳେ ଯଦି ମେଘା ଛନ ନଥିବ ବାଦ ଲ ଆମେ ନହେଲେ ପଳେଇବା ଆଉ।
ହୁଁ ଆ ମୁଁ ଆଜି କଲେଜ ରେ ଗଲି ଯେ ମତେ ଆଜି ଭାରି ହଇରାଣ କଲେ କଲେଜ ରେ।
କଲେଜରେ କଣ ହେଲା। ଆପଣଙ୍କର କିଛି ଅସୁବିଧା ହେଇଥିଲା ବୋଧେ? ମୁଁ ଦେଖିବାକୁ ପାଇଲି।
ହଁ ସିଏ ମୋ ପରୀକ୍ଷାରେ ଭଲସେ ଉତ୍ତୀର୍ଣ ହେଇପାଇଲୁନି।
ଆପଣ ଉତିନ
ନା ଯାହା ଫଳରେ ଆମେ ପୂର୍ଣ୍ଣ ହ ମାନେ ପ୍ରୟାସ କରିବା ପାଇଁ ଭାବୁଚୁ। ହୁଁ ନାଇଁ ନାଇଁ ପରୀକ୍ଷା ନାଇଁ ଆମେ ତଦାରଖ କରିବାକୁ ମାନେ କିଛିଟା ଅର୍ଥ ପ୍ରଦାନ କରିକି ଆମର ଗୋଟେ ଖାତାକୁ
ଓହ ଓହୋ ହୋ ବହୁତ ଭଲ କଥା ଆଜ୍ଞା ବହୁତ ଭଲ କଥା।
ସେଇଆ ତ। ଆ ଏମିତିଆ ତ ସବୁ ଅସୁବିଧା ଆଉ। ମତେ କାହିଁ ଖାତ ଲାଗୁଚି ଆମ ଖାତା ପତ୍ର ସେ ଠିକ ସେ ଚେକିଂ ହେଇନି। ତ ଆଉ ଥରେ ପୁର୍ଣଃ ଦେଖିଲେ। ହଁ ହଁ।। ହୁଁ ହୁଁ ହୁଁ ନହେଲେ ମୁଁ ଆପଣ ନିଜେ ଦେଖନ୍ତୁ ଆମର ଭି ଏ ସି ବୋଲି ଗୋଟେ ସବଜେକ୍ଟ ଅଛି। ଭି ଏ ସ୍ ସେଥିରେ ଆମର ଯାହା ଆମର ଏମ ଡି ସି ରେ ବି ସେଇୟା। କିନ୍ତୁ ଏମ ବି ସି ରେ ଆମର ସେଇଆ ।ହଁ ତ ଭି ଏ ସି ରେ ଯେହେତୁ ଆମର ଏ ପ୍ଲସ ରହୁଛି। ଶୁଣନ୍ତୁ ଯଦି ଭି ଏ ସି ରେ ଆମର ଏ ପ୍ଲସ ରହୁଚି। ତାହେଲେ ଏମ ଡି ସି ରେ ବି ଏ ଯଦି ନହେଲେ ବି ରହିଥାନ୍ତା।
ହଁ ସେଇ କଥା ଆମର କିଛି ରହିନି।
ସେ କଥା ଆଉ କିଛି ରହିନି ସେଇ କଥା। ତ ଏଥିପାଇଁ ଦାୟୀ କିଏ ମୋହନ ମାଝି। ହଁ ତାଙ୍କ କଥା ଛାଡନ୍ତୁ ଆପଣ କଣ କରୁଛନ୍ତି ଏଇନା।
ନାଇଁ ଆମେ ଆଜ୍ଞା ବସିଛୁ ଏଇନା। ନାଇଁ ଘରକୁ ଆସିକି ଏଇ ଜଷ୍ଟ ପହଞ୍ଚିଲି ତ ଆଉ କଣ କରମି।
ହୁଁ ହୁଁ ନାଇଁ ଆମର ଟିକେ ମାନେ ଅର୍ଥ ମାନେ ବ୍ୟର୍ଥ ହେଇଗଲା।
ଓହୋ ବୁ ତ
ବୁଝିଲୁ। ହଁ ଆମର ଆଜ୍ଞା ଅର୍ଥ ବ୍ୟର୍ଥ ହେଇଗଲା ଆମେ ମାନେ କିଛି। ଲାଭ ଉଠେଇ ପାରିଲୁ ନାହିଁ। ବୁଝିଲେ ଅର୍ଥ ବ୍ୟର୍ଥ ହେଇଗଲା ଆମେ ଲାଭ ଉଠେଇ ପାରିଲୁ ନାହିଁ। କାରଣ ଆମେ ଯୋଉ କ୍ୟାରମ ଟା ଆମେ ଯୋଉ ଖେଳୁଛୁ ତା ପାଇଁ ଆମେ ଗୋଟେ ହ୍ୟାକ୍ କିଣିଥିଲୁ। ବୁଝିଲେ? ହଁ ଆପଣ ଆପଣ କାହିଁକି କିଣିଥିଲେ ଆପଣ ତ ଯଦି ଖେଳି ନଥାନ୍ତେ ଆକୁ ମାନେ ଜୁ ଥିଲେ ତ
ଆମେ ଆକଚୁଆଲି ତାକୁ କିଣିବାର ଗୋଟେ କାରଣ ହଉଛି ଆମେ ତାକୁ ମାନେ ଖେଳିବା ପାଇଁ କିଣିଥିଲୁ କିନ୍ତୁ ବ ବର୍ତ୍ତମାନ ସୁଦ୍ଧା ଆମର ଆଉ ଇଚ୍ଛା ପ୍ରକାଶ ହଉନି ଖେଳିବା ପାଇଁ ବୁଝିଲ।
ମାନେ ଗୋଟେ ମାନେ ବି ମାନେ ବିକୃତ ଭାବ ଆସୁଛି ଆମେ ତାଙ୍କୁ ସ ହଁ ମାନେ ଆମେ ତାଙ୍କୁ ସମୟ ଦେଇପାରୁନୁ ଯେଉଁ ସମୟରେ ଆମେ କ୍ୟାରମ ଟାକୁ ସମୟ ଦେବାକୁ ଚେଷ୍ଟା କରୁଚୁ ନା ଯେଉ ସମୟରେ ଆମେ କ୍ୟାରମ ଟାକୁ- ସମୟ ଦେବାକୁ ଚେଷ୍ଟା କରୁଛୁ ସେଇ ସମୟରେ କିଛି ନା କିଛି ଗୋଟେ ବାଧା ସୃଷ୍ଟି ହଉଛି।
ଆପଣଙ୍କୁ
ବୁଝିଲେ ଆମକୁ ସମସ୍ତେ ଆକଚୁଆଲି ହଇରାଣ କରୁଛନ୍ତି ଆମ ଘର ଲୋକ ବି ଆମ ସପଟରେ ନାହାନ୍ତି। ତ ସମସ୍ତେ ଆମର ମାନେ ବିରୋଧ ରେ
ଆଜ୍ଞା। ହଁ ଠିକ୍ ଅଛି ଆପଣ ହାଲୋ। ହାଲୋ ଆଜ୍ଞା କୁହନ୍ତୁ। ଗଣେଶ ଭାଇ କୁଆଡେ ପଳେଇଲେ ଆପଣ? ହାଲୋ ଗଣେଶ ଭାଇ। ଗଣେଶ ଭାଇ ହାଲୋ ହାଲୋ ଆଜ୍ଞା କୁହନ୍ତୁ। ଆପଣଙ୍କର କିଛି ଶୁଣିବାରେ ଅସୁବିଧା ହଉଛି କି? ମତେ ଶୁଣିବାକୁ ସ୍ପଷ୍ଟ ଶୁଭା ଯାଉନି। ହାଲୋ। ହାଲୋ ହାଲୋ।